ହ୍ୟାଲୋ।
ହୁଁ ଆଉ କଁ କରୁଛୁ?
ଏଇ ବସଛି ଆଉ କଁ କରିଆ।
ଆଉ ରଜ ଫଜରେ କୁଆଡେ କଁ ଯାଇଥିଲୁ ବୁଲିବାକୁ?
ହଁ ରଜେରେ ଟିକେ କପିଳାସ ଗଲୁ ଆଉ ବୁଲିକି ଆଇଲୁ ଆଉ। ଆମେ ଭାଇ କପିଳାସ ଗଲୁ କପିଳାସ ପ୍ରବଳ ଭିଡ।
ହୁଁ।
ପ୍ରବଳ ଭିଡ ଦର୍ଶନ କରି ହେଲାନି ଠାକୁରଙ୍କର ଆମେ କଁ କଲୁ ନା ଆମେ ଉଁ ଆମେ କଁ ଗଲୁ ନା ଆମେ ପାହାଡ ଉପୁରୁକୁ ପଳେଇଲୁ।
ହଁ।
ହଁ ଆମେ ପାହାଡ ଉପୁରୁକୁ ପଳେଇଲୁ ପାହାଡ ଉପରେ ଆମର ଦେଖିଲୁ ହଉଚି ଆମର ଦେବପୀଠ ଥିଲା ସବା ଉପରେ ପୂରା ବୋହୁତ ବାଟ। ମେ ଚାଲିବୁ ମିନିମମ୍ ଆମକୁ ଘଣ୍ଟାଏ ଦେଢ ଘଣ୍ଟା ନାଗିଲା ଆମୁକୁ ଓପୁରୁକୁ ଯିବାକୁ ବାରେଟାରୁଗୁ ଆରମ୍ଭ କଲୁ ଯାଇଁ ପହଞ୍ଚିଲୁ ସେଟି ଆମେ ସାଡେ ଗୋଟେରେ। ଗୋଟେ ପଇଁଚାଳିଶ ବେଳୁକୁ ସେଠି ପହଞ୍ଚିଲୁ।
ହଁ।
ହଁ ଆମର ଏନ୍ତୁଡିଶାଳ ଆଉ ଗୋଟେ ଥିଲା ବାଟରେ ସେଠି ଗଲାବେଳେ ପାହାଡ ଉପରେ ସେଠି ସେଟା ଦେଖିଲୁ।
ହଁ।
ଆ ଦେବପୀଠ ଉପେରେ ଦେବପୀଠ ଉପେରେ ଦେଖିକି ଆଇଲୁ ସେଠି ଟିକେ ଥଣ୍ଡା ପାଣି ଲେମ୍ବୁ ପାଣି ଆଉ ଟିକେ ଦହି ପାଣି ଟିକେ ସେଠି ପିଇଲୁ।
ହଁ।
ଉପେରେ ମାନେ ଆମେ ଖାଲି ଆମେ ପାଣି ବୋଟଲ୍ ନେଇ ନଥିଲୁ ଗଲାବେଳେ ଆମେ ବାହା ଯା ମୁଁ ଆମେ ଯାଇନଥିଲୁ ନା ଆମେ ଫାଷ୍ଟ ଥର ଆମେ ଜାଣିନଥିଲୁ ଏତେ କଷ୍ଟ ହବ ବେଲି। ହୁତ ବୋହୁତ କଷ୍ଟ ହେଲା ଉପୁରୁକୁ ଯାହା ହଉ ଠାକୁରଙ୍କ ଦୟାରୁ ଉପେରେ ଦହି ଆଉ ଲେମ୍ବୁ ସରବତ ମିଳିଲା ଦଉଥିଲେ ଦଶ ଟଙ୍କା ଲେହା ଗ୍ଲାସେ ବଢିଆ ଉଁ ଭଲ୍ ଲାଗେ ଆରାମ୍ ସେ ସେଠି କଣ ମୋର ତ ଇଚ୍ଛା ତ ହଉଥିଲା ପନ୍ଦର କୋଡିଏ ଗ୍ଲାସ ପିଇ ଦବାକୁ। କିନ୍ତୁ କଣ କରିବା ମା ବାଧ୍ୟରେ ଦି ଦି ଗ୍ଲାସ୍ ଦି ଜଣ ପିଇଲୁ ଆରାମ୍ ସେ ସେ ଆମେ ଧୀରେ ଧୀରେ ଧୀରେ ଧୀରେ ଚାଲିକି ଆଇଲୁ ସେଇଠି ଭିଉ ବି ଭଲ ଆସୁଥିଲା ପାହାଡ଼ ଉପରେ ଫଟୋ ଫଟ ମା ଫଟ ଉଠେଇଲୁ। ପିକ୍ଚର ଉଠେଇଲୁ ହଁ।
ଯୋଉ ଉଁ ତମେ ଦହି ପାଣି ପିଅ ତମେ।
ଉଁ ହଁ ଦହି ପାଣି କଁ ସିଏ ଆମର କିଣା ଦହି କିଣା ଦହି ଲେମ୍ବୁ ଫେମ୍ବୁ ଚୁପୁଡିକି ସେ ଜଲଜିିରା ପକ୍ କେଇକି ଆଉ ଆମର ସ୍ ଏ ଉଁ ଲୁଣ ଫୁଣ ପକେଇକି ହାଲକା ଦହି ଦେଇଥିଲା ବେଶୀ ଦେଇନଥିଲା ଭଲ ଲାଗୁ ତୁଲା ଆ ଏଟା ଆମର ଦେଶୀ ଦହି ଯଦି ହେଇଥାନ୍ତା ତାହେଲେ ମୁଁ ଖାଇ ନଥାନ୍ତି। ଏଟା ଆମର ଥିଲା ନା କିଣା ଦହିଟା ଆଉ ସେଥିପାଇଁ କିଛି ଲାଗିଲାନି ମୁଁ ଆ ଟିକେ ଟେଷ୍ଟ କଲି ତାପରେ ଭଲ ଲାଗିଲା ପିଇଲି ଆଉ।
ସେ ଦହି ବୋହୁତ ଦିନ ରହିଯାଉଚି ସେଥିପାଇଁ ଭଲ ଲାଗୁଛି ତମୁକୁ ଆଉ।
ହଁ ନା କିଣା ଦହିଟା ମତେ ମୁଁ ଖାଏ କିଣା ଦହିଟା ଦହି ବାଇଗଣ ହଉ ଭଲ ହଉ ମନ୍ଦ ହଉ କିଣା ଦହି ମୁଁ ଖାଏ। କିଣା ଦହି ମୋତେ ଭଲ ଲାଗେ କିନ୍ତୁ ମୁଁ ଏଇ ଘର ଦହିଟା ଟିକେ ସ୍ମେଲ୍ ହୁଏ ନା ମୁଁ ସେଥିପାଇଁ ଖାଏ ନା।
ହଁ।
ହଁ। ଆଉ ସେଠି ଦର୍ଶନ କରିବୁ କଣ ଦର୍ଶନ କଲୁ ଆସିିକ ତିନିଟା ବେଳେ ପୁରା ବହୁତ ଫାଙ୍କା ହେଇଯାଇଥିଲା।
ହ
ଫାଙ୍କାରେ ଫାଙ୍କାରେ ଆରାମସେ ଠାକୁରଙ୍କୁ ଦର୍ଶନ କଲୁ।
ହଁ।
ହୁଁ କପିଳାସ ସହିତ ବାବା ଲୋକନାଥ ରହୁଛନ୍ତି।
ଆମ ପା ଯାଇଥିଲୁ ଏଠିକି କଦମପାଳ।
କଦମପାଳ କଦମପାଳା ଯାଇଥିଲ, କାଲି।
ଚାରିଟା ବେଳେ ଯାଇଥିଲୁ ହଁ ସେଠିକି ଯାଇ ପହଞ୍ଚ ଦେଖିଲୁ ଯେତେବେଳେ ପହଞ୍ଚିକି ଦେଖିଲୁ ସବୁ ର ରଜ ଦୋଳି ଖେଳୁଛନ୍ତି ଝିଅ ପିଲାମାନେ।
ହଁ।
ପୁଅ ପିଲାମାନେ ଏପଟେ ସାଇଡରେ ଖେଳୁଛନ୍ତି କବାଡି। କବାଡି ଖେଳ ବୋହୁତ ଭଲ ହୋଉଥିଲା ହେଲା। ତାପରେ ଆମର ସେଠି ସବୁ ଜିନିଷ ଖାଇବାକୁ ମିଳୁଚି। କୋବି ରେ ଆମର ଫୁଲକୋବି ରେ ମିଳୁଛି ସବୁ ଖାଦ୍ୟ। ବନ୍ଧା କୋବିରେ ଯେକୌଣସି ଖାଦ୍ୟ ମିଳୁଚି।
ଆଚ୍ଛା ଫୁଲକୋବି ଚପ ବନ୍ଧାକୋବି ଚପ ନା କ
ରସ ମିଳୁଛି ଲଙ୍କା ଚପ୍ ବି ମିଳୁଛି ବେସନ
ହଁ ଲଙ୍କା ଚପ୍ ତ ଆମର ସବୁବେଳେ ଫେମସ୍ ଆଉ, ସେଇଟା ତ ସବୁଠୁ ଫେମସ୍। ଲଙ୍କା ଚପ୍ ଆଉ ଯୋଉ ମେଳା ମେଳା ଭଲ ମନ୍ଦ ଦେଖିବା।
କିଛି ଖାଇଲୁନୁ ସେଗୁଡା ଆମେ ଖେଳ ଫେଳ ଦେଖିଲୁ।
ଆଚ୍ଛା।
ଖେଳ ଦେଖି ତା କରରେ ଗୋଟେ ନଈ ଥିଲା। ସେ ନଈରେ ଫଟୋ ଫଟୋ ଉଠେଇକି ହେଲା। ସେପଟେ ଫଟୋ ଫଟୋ ଉଠେଇକି ଆମେ ଫେରୁଥିଲୁ ତ। ଆମ ଦୋଉଲପୁର ଗାଁ ପାଖାପାଖିରେ ବର୍ଷା ଜୋର କଳେଇଲା। ଆପଣ ଶ୍ୱଶୁର ଘର ପାଖାପାଖି ଆମେ ଆସିକି ରହିଲୁ ଗୋଟେ ଜାଗାରେ।
ଆଚ୍ଛା।
ହେଲା ସେ ଯୋଉ ଚାଳ ଘର ଗୋଟେ ଦୋକାନ ନାହିଁ ଆମ ଚକପଟା ଆସିଲା ବେଳକୁ ସେଇଠି ଠିଆ ହେଲେ ଠିଆ ହେଲେ ମିନିମ ଘଣ୍ଟାଠୁ ଦେଢ ଘଣ୍ଟା କି ଦି ଘଣ୍ଟା ପାଖାପାଖି ବର୍ଷା ସହିତ ଘଡଘଡି ବିଜୁଳି ଚକ ଚକ୍ ମାରୁଥିଲା, ଭାରି ଡର ଲାଗୁଥିଲା।
ଆଚ୍ଛା।
ହେଲା ବହୁତ ଜୋର ମାରିଥିଲା ବର୍ଷା ବିଜୁଳି ଘଡଘଡ଼ି। ଗୋଟେ ଠିଆ ହେଲୁ ସେଇଠି ଟିକେ ଚକୋଲେଟ କିଛି ଟାଣ ଖାଇଲୁ, ଆଉ କିଛି
ଚକେଲେଟ୍ ଖାଇଲ ନା ସିଗାରେଟ୍ ଖାଇଲ?
ଏବଂ ସେଗୁଡା କିଛି ଆମର ଅଭ୍ୟାସ ନାହିଁ।
ଆଚ୍ଛା ଆପଣ ସହିତ ଯିଏ ଯାଇଥିବ ତାଙ୍କର ଅଭ୍ୟାସ ନାହିଁ?
ନାଇଁ ନାଇଁ ସି ମୋ ସାଙ୍ଗ ଟା ବୋହୁତ ଭଲ ଖରାପ କଥା କୁହ ସେ ଜାଣିଥକୁ ସେ ଆମର ଇଏ ପିଲା। ଟ୍ରାକ୍ଟର ଚଳନ୍ତି।
ଆଚ୍ଛା ଆଚ୍ଛା ବୁଝିଲି ମୁଁ ବୁଝିଲି ବୁଝିଲି ହଁ ବୁଝିଲି ବୁଝିଲି ହଁ ବୁଝିଲ। ନାଇଁ ଆମର ସେ ତ ଧବାଳେଶ୍ଵର ଯାଇଥିଲା ସେ ଆର ବର୍ଷ ନେଇକି ଯାଇ ଦିଲ୍ଲ ତାକୁ ବୁଲେଇବାଲେଇ ଭଲ ମନ୍ଦ କରି ଆଇଲୁ ଆଉ। ସେ କାଲି ହଁ ସେ କାଲି କ ଆଚ୍ଛା।
ଆସିଲୁ ତମ ଛକରେ ଚାରଟିଏ ଖାଇଲୁ।
ଆଚ୍ଛା।
ବରା ଟିଏ ଖାଇଲୁ ଗୁପଚୁପ୍ ଟିକେ ଖାଇଲୁ ସିଙ୍ଗଡ଼ା ଜଲେପି ଖାଇକି ଘରୁକୁ ସିଙ୍ଗଡ଼ା ଜଲପି ଘରକୁ ନେଇକି ଆସିଲୁ ଘରୁ ଆଇସିଲା ବେଳକୁ ଆମ ରାସ୍ତା ସାରା ପୁରା ପାଣି ଭରି ଯାଇଛି। ଏପଟେ ଖାଲ ଢିପ ସବୁ ଆସିବା ବହୁତ କଷ୍ଟ ହେଲା। ଗାଡ଼ିରେ ଯାଇଥିଲୁ କିଛି ହେଲାନି କିନ୍ତୁ ପାଣି ପ୍ରବଳ ହେଇଯାଇଛି ସେଥିପାଇଁ ଆସି ହେଲାନି ଆଉ ଏଇନା ସକାଳୁ ଉଠିକି ଦ ଦାନ୍ତ ମର୍ଜନ କରିକି ଆସିକି ଏଇ ପଛପଟ ଘରେ ବସିଛି ଆଉ ତତେ କଲ କଲି ମୁଁ କହିଲି ଦେଖିବା କଣ କରୁଛି? କଲ କରିଦିଏ ହଁ କ
ହଁ କାଲି ଗଲୁ କଣ କାଲି ଫାଷ୍ଟ ଗଲୁ ଏ ଏଗାର ଟା ବେଳେ ପହଞ୍ଚିଲୁ ଆମେ ସେଠି ଯାଇକି ସେ ଘରୁ ବାହାରିଲୁ ଦଶଟା ଖଣ୍ଡେ ହବ। ଆଉ ସେଠି ଯାଇ ପହଞ୍ଚିଲୁ ଆମେ ହେଉଛି ଆମର ଏଗାରଟା ବେଳେ ଯାଇ ପହଞ୍ଚିଲୁ
ହୁଁ
ଆଉ ପହଞ୍ଚିକି
ହଁ
ଧୋଇ ଧାଇ ହେଇଟି ଫ୍ରେଶ ହେଇକି ଆମେ କଣ କଲୁ ନା ଏଗାରଟା ବେଳ ଯେହେତୁ ଟିକେ ଭୋ କୋକ ଲାଗିଲା ଆମେ ଟିକେ ଦହିବରା ଖାଇଦେଲୁ ଦହିବରାଟା ଭଲ ଛୁ ଶୁଙ୍ଗ ଫୁଙ୍ଗ କରିକି ଦେଇଥିଲା ଚାଳିଶ ଟଙ୍କାଟି ନେଲା।
ହଁ।
ହଁ ଟିକେ ଭଲ ଦହିବରା ଦେଇଥିଲା ଖାଇଦେଲୁ ପେଟ ଶାନ୍ତି ଶାନ୍ତି ଆଉ ତ୍ମା ଶାନ୍ତି ସବୁ ଶାନ୍ତି ଆଉ ଠାକୁର ତ ଦର୍ଶନ କରି ହେଲା ନାହିଁ ହଜାର ଦେଢ଼ ହଜାର ଲୋକ ଲାଇନ୍ ଲାଗିଥିଲା ଆଉ ଆମେ କଣ କଲୁ ନା ଆମେ ପାହାଡ଼ ଉପ ଫଟୋ ଫଟ ଦିଟା ମାରିକି ସେଇଠି ପାହାଡ଼ ଉପରୁ ଚଢିବାର ଲାଗିଲୁ ଆଉ, ପାହାଡ ଉପରୁକୁ ଚଢୁଛୁ ଗଲା ଚଢୁଛୁ ହେଇଗଲା ସାଢେ ଗୋଟେ ଆଉ। ଆଢ଼େ ଗୋଟେଇ ଚଡ଼େଇ ସେଠି ଟିକେ ଦେବପୀଠ ଦେଖି ଠାକୁରଙ୍କୁ ଦର୍ଶନ କରି ପାହାଡ଼ ଉପରେ, ସେଠି ପ୍ରାୟତଃ କମ୍ ଲୋକ ଯାଉଛନ୍ତି ସେଠି ବେଶୀ ଲୋକ ଯାଉନାହାନ୍ତି, ଏ ତେ ଉଞ୍ଚ ନା କି ସବୁ ଚ ଲୋକ ଚଢ଼ି ପାରିବେନି ବୟସ୍କ ଲୋ କ ଭଲ ମନ୍ଦ ସବୁ ଚଢ଼ି ପାରିବେନି
ହ
ବହୁତ ବାଧା ହେଇଛି କାଲି ମୋତେ ମୁଁ ଶୋଇଥିଲି ଉଠିଲି ଏବେ ବସ ଫସ୍ କଲି
ହଁ ଆମେ ସେଇପଟୁ ବାସଲା ବେଳୁ ପୁରା ବାପ ବାଉଁଶ ସବୁ ଵଣିଆ ଥିଲା ଜାଗା
ହଁ ଯାଇନ ଟାେଟାଲି।
ହଁ ନା ଆମେ କପିଳାସ ମୁଁ ଯାଇନି
ଆଚ୍ଛା।
ଯିବା ଆଉ କେବେ ଆଉ ତମ ସହିତ ଯିବା ଦେଖିବା
ହଁ ଯିବା ଗୁଡ଼ା କୋଉଦିନ ଫାଙ୍କା ଦେଖି ଦି ଚାରି ଜଣ ଯିବା ଟିକେ ବୁଲିିବାଲି ଭଲ କି ଆସିବା ଆଉ ଆଉ କୁଆଡ଼େ ଗୋଟେ ଗଜଗୁଡ଼ା ଗୋଟ ପ୍ଲାନିଙ୍ଗ କରି ଭଲ କି ଟିକି ବୁଲା ବୁଲି କଲେ ହୁଅନ୍ତା ଆଉ ଏ ତ କେହି ହାଲି ଯିବାରେ ନାଇଁ ଇଛା କାହାର ଆଉ ଖାଲି ଫୁ ଫୁ ଫୁ ଫୁ ଖାଲି ଏ ଖାଲି ଫୁ ଫୁ କରିବେ ଆଉ ତୁମେ କରିବ କଣ?
ଖରା କଥା କୁହନା ବାଉଁଶ ପଡ଼ିଆ ଜାଗା ଗୋଟେ ଥିଲା ସେଠି ବି ରଜ ମହୋତ୍ସବ ବହୁତ ଭଲ ଭାବରେ ହୋଉଥିଲା ସେ ଗୀତ ଫୀତ ବା ଲା ଝିଅ ପିଲା ମାନଙ୍କର କୁଛି ନା କଣ ଗୋଟେ ଖେଳ ଗୂରେ ଯଉ ତଳ ବସିକି ଖେଳନ୍ତି କୁଚି ପୁଚି ପୁଚି ଖେଳନ୍ତି, ମ୍ୟୁଜିକ ଚେୟାର ଖେଳୁଥିଲେ ସେଠି ଆଉ ଚେୟାର ବୁ ସାଇଜ୍ ଥିଲା ବର ଗଛରେ ଓସ୍ତ ଗଛରେ ତିନି ଚାରିଟା ଦୋଳି ଲାଗିଥିଲା ସବୁ ଖେଳୁଥିଲେ ହେଟି
ସେଟା କଦମ ପାଳ ସେ ନାଆଁଟା କାହିଁକି ହେଲା କଣ କଦମ ଗଛ ଅଧିକା ହେଇଠି ନାଁ କଣ?
ନାଇଁ ନାଇଁ କଦମପାଳ ତାର ଅଲଗା ନାଁ ଅଛି କଦମପାଳ ତାର ସେଠ ଟି ଆଉ କଣ କହିଲ ଯଦି ପୋଡ଼ ପିଠା ମିଳୁଥିଲା
ଉଁ ଆଛା ତ ରଜରେ ତ ପୋଡ ପିଠା ଫେମସ ଆଉ।
ଫେମସ୍ ସେଠି ବୋହୁତ୍ ଭଲ ହଉଥିଲା ନଡିଆ କ ନଡ଼ିଆ କାଜୁ, କିସ୍ ମିସ୍ ବୋହୁତ୍ ପ୍ରକାର ଜିନ୍ସ ପ-ପଡିଥିଲା ସବୁ ପୋଡ ପିଠାରେ। ପୋଡ଼ା ପିଠା ଖାଇଲୁ ବୋହୁତ୍ ଭଲ ଲାଗିଲା। ହେଲା ଆଉ ସେପଟେ ବୁଲି ବାଲି ଦେଇକି ଏପଟେ ଆସିଲା ବେଳକୁ ବର୍ଷା ତ ହେଲା ଆଉ।
ହଁ ଆମେ ସେ ଆସିଲା ବେଳେ ବୋହୁତ୍, ବୋହୁତ୍ ଜୋରେ ମେଘ ହେଲା। ଆମେ ଠିଆ ହେଇଗଲୁ ଗୋଟେ ଆଶ୍ରୟ ସ୍ଥଳୀରେ ଠିଆ ହେଇଗଲୁ, ଛଅଟା ବେଳେ ବାହାରିକି ଆଇଲୁ ସନ୍ଧ୍ୟାେ ବେଳେ, ଘରେ ଆସି ପହଞ୍ଚିଲୁ ମିନିମମ୍ ହେଇଯାଇଥିଲା ସାଢ଼େ ସାତଟା ଆଉ।
ତମେ ଯୁଆଡେ ଯାଇଥିଲ ସିଆଡେ ତ ବର୍ଷା ହେଇ
ଆମେ ଓଦା ହେଇନୁ ମହାବିନାୟକ୍ ତଳେ ହେଇଥିଲୁ ଆମେ ଦର୍ପଣୀ ବାଟ ଦେଇ ଯାଇଥିଲୁ। ଆଉ ତ ମହାବିନାୟକ୍ ତଳେ ହେଇଥିଲୁ ସେଇ ଠି ଜୋର୍ ମେଘ ପକେଇଲା ଆମେ ତିନ୍ତି ଗଲୁ ଟିକେ ଆଉ। ଆଉ ଠିଆ ହେଇ ହବ ନା ମହାବିନାୟକ କତିରେ ଘରକୁ ଆଇଲୁ ଆଉ।
ହଉ, ନାଇଁ। ହଁ।
ହୁଁ ସୁୁଭିଲା।
ଓହୋ।
ହାଲୋ। ହଁ ନା ହଁ ସେ କାଲି ସେ ତ ପାହାଡ ତଳକୁ ଓଲହୁ ଓଲହୁ, ସାଢେଦିଟା ହେଇଗଲା। ଆଉ ସାଢେ ଦିଟା ଭୋ- ଭୋକ କଲାଣି। ଆମେ ଟିକେ ଖାଇଦେଲୁ, ଉଁ ଗୁଡା ସହେ ଟଙ୍କା ନେଲା। ଅରୁଆ ଡାଲମା, ଖଟା, ଆଉ ମିକ୍ଚର୍ ଟିକେ ଦେଇଥିଲା ଘା ଘାଣ୍ଟ ନା ନା ନା ସେଇ କପିଳାସରେ, କପିଳାସରେ ଆଉ ଘାଣ୍ଟ ଟିକେ କ୍ଷିରି ଟିକେ ଦେଇଥିଲା। ଆଉ ପାମ୍ପଡ଼, ପାମ୍ପଡ଼ ଟିକେ ଦେଇଥିଲା। ସହେ ଟଙ୍କା ଲେଖା ନେଲା। ଦି ଜଣ ଖାଇଲୁ ଦୁଇଶହ ଟଙ୍କା।
ହ
ଭଲ ଖାଇବା କରି
ଓ ନାନାଳ ଗଛରା ଫଳ ଗୁରା ମେଞ୍ଚା, ମେଞ୍ଚା ହୋଇଛି ଖାଲି ପଡୁଚି। ଏବେ ମୋ ଆଯେବେଷ୍ଟ ଉପରେ ଟାଇ ଟାଇଁ କିନା ପଡ଼ୁଛି।
ଆଛା ଆଛା। ଚାକୁଣ୍ଡା ଫଳ ହେଇଛି କି ଆପଣଙ୍କର? ଚାକୁଣ୍ଡା ଫଳ?
ଣ୍ଡ ଫ ଚାକୁଣ୍ଡା ଫଳ ହୁଏ ନା ନାନାଳୁଆ ଫଳ ହୁଏ ପ୍ରବଳ।
ଚାଖୁଣ୍ଡା ଗଛରେ ଫଳ ହୁଏନା, ଆପଣ ଜାଣିନାହାନ୍ତି। ଚାଖୁଣ୍ଡା ଗଛରେ ବି ଫଳ ହୁଏ। ଯୋଉ ଗାଈ ଖାଆନ୍ତି କଳା କଳା ଫଳ।
ଆ ସେ ସେ ଫଳ ତ କାହିଁ ଫୁ ଖାନି ଆଉ ସେଇ ନାରୁଆ ଫଳ ଟଗର ଗଛ ହେଇଚି ସବୁ ଅଛି। ହୋଉ ମୁଁ ସାଙ୍ଗ ରଖୁଛି ପରେ କେତେବେଳେ କଲ୍ କରିବି ଆଉ।
ଆଜ୍ଞା ଆଜ୍ଞା।
ହୋଉ ରଖୁଛି।